ହଁ ବା।
ଏଇ କମ୍ପ୍ୟୁଟର କ୍ଲାସ୍ ଯାଇଥିଲି ଆସିଲି ବସିଛି ଆଉ।
ଓହୋ। ତୋମର କମ୍ପ୍ୟୁଟର କ୍ଲାସ୍ କେତେ ମ-ମାନେ ମନ୍ଥଲି ମାନେ ୱାନ୍ ଇୟର୍ ନା ଆଉ ତ କେତେ?
ହଁ ବର୍ଷେ ଗୋଟେ ବର୍ଷ।
ଓହୋ, ତୋମେ ଏବେ କୋଉଟା ଶିଖୁଛ?
ପିଜିି ଡି ସିଏ।
ଓହୋ।
ହଁ।
ଆଉ ଖାଇଛ କଣ?
ଏଇ ଖାଇକି ମୁଁ ତ ଭାତ ଖାଇ ଦେଇଥିଲି ଆ, ମାନେ ଡିନର୍ ମୁଁ ସକାଳେ କରି ମାନେ ଯୋଉ ସନ୍ଧ୍ୟାବେଳେ କରିଦିଏ।
ଓହୋ।
ହଁ।
ଆଉ କଣ କ ସବୁ ଖାଇଥିଲ କଣ?
ମୋ ମୁଁ ଖାଇଥିଲି ପା ଆଜି ଭାତ ଡାଲମା ଆଉ ଶାଗ ଭଜା। ଆଉ କଣ ଗୋଟେ ପୋଟଳ ଭଜା।
ଓହୋ, ଭଲ ଭଲ ଆଇଟମ୍ ଖାଇଛ ଆଉ। ଆମର ସବୁ ଭେଜିଟେବୁଲ୍ ଉପରେ ଖାଇବା ଆଜି ଆଉ।
ହଁ ଭେଜିଟେବୁଲ୍ ଉପରେ ଖାଇଛି ମେନଲେ ଆମ ଘରେ ସେଇୟା ହିଁ ହୁଏ।
ହୁଁ, ଭଲ ଭେଜିଟେବୁଲ୍ ଉପରେ ହିଁ ଖାଇଲେ ଦେହ ପାଇଁ ବହୁତ ଭଲ।
ହଁ।
ହଁ। ଆଉ
ଆଜ୍ଞ
ଅଙ୍କଲ୍ ଆଣ୍ଟି
ହଁ ସିଏ ତ ରାତିରେ ଖାଇବେ ଏଇନା ଆଉ ଟିକେ ପରେ।
କଣ ସବୁ ଖାଇବା ହେଇଛି ରାତିର?
ଆମର ଭାତ ହିଁ ହୁଏ ମାନେ ମୁଖ୍ୟତଃ ଭାତ ହିଁ ଖାଆନ୍ତି। ଆଉ ନା କଣ? ଭାତ ହିଁ ଖାଇବେ ଆଉ ସେମାନେ ଆଉ।
ଆଜି ତୋମର ସେପଟେ ବର୍ଷା ହେଇଛି?
ହଁ ପ୍ରବଳ ବର୍ଷା ହେଇଚି।
ସେଇବା କଲେଜ ଥିଲା ଆଜି?
ହଁ କଲେଜ ଥିଲା।
ଓଦା ହେଇକି ଗଲା।
ହଁ ବଉଦ ହେଇଗଲୁ ମାନେ ଅଟୋରେ ପଳେଇଲୁ। ଅଟୋରେ ପଳେଇଲୁ ଛତା ଧରିକି ଯାଇଥିଲୁ। ସେ ଅଟୋଟା କଲେଜ ପାଖରୁ ଟିକେ ଛାଡୁଛି ଟିକେ ସେଠୁ ଚାଲିକି ଯିବାକୁ ପଡୁଛି।
ଓହୋ।
ଲାଇନ ଅଟୋ ଧରିକି ପଳେଇଲୁ ଆଉ।
ହୁଁ। ହଁ। ଆଉ। ଆଉ ସବୁ କଣ ଖ ପ୍ଲାନ କରିଛ କୁଆଡେ ବୁଲାବୁଲି କରିବା ପାଇଁ?
ନାଇ ବୁଲା ବୁଲିିବା ପାଇଁ ସେମିତି କିଛି ପ୍ଲାନ ନାହିଁ ତ।
ଓ ଓହୋ।
ବୁଲାବୁଲି ପ୍ଲାନ ଏଇନେ ତ କଲେଜ ଖୋଲିଲିଯାଇଛି ଆଉ କିଛି ବୁଲାବୁଲି ପ୍ଲାନ
ହଁ ହଁ ହଁ ସେଇ ତ ଆଉ।
ହଁ।
ଆଉ ସବୁ କୁହ।
ଆଉ କଣ କହିବି ତମେ କଣ କରୁଛ?
ମୁଁ ତ ଏବେ ଟିକେ ମୋ ଫେବରେଟ୍ ଗୋ ଗୋଟେ ସିରିଏଲ ଅଛି ସେଇଆ ବସିକି ଟିକେ ଦେଖୁଥିଲି ଆଉ।
ହଁ କଉଁ ସିରିୟେଲ?
ଆଁ ଏଇ ରିସ୍ତା କ୍ୟା ଖିଲାତାଏ। ଜାଣିଥିବ ଷ୍ଟାର ପ୍ଲସ୍ ର ହଁ। ସେଇଟା ଟିକେ ମତେ ଭଲ ଲାଗେ ତ ଟିକେ ମୁଁ ଦେଖୁଥିଲି ସେଇଟା ଆଉ।
ଆଚ୍ଛା ଆଚ୍ଛା ହଁ ମୁଁ ଦେଖ। କହୁଥିଲି ଆଗରୁ ମୋତେ ଭଲ ଲାଗୁଥିଲା ଏବେ ଆଉ ଦେଖୁନି।
ଉୁଁ ହୁଁ ଏବେ ତମକୁ କିଛି ସିରିଏଲ ଭଲ ଲାଗେ ନା ନାଇଁ?
ନାଁ ମୁଁ ନାଁ ଏବେ ଆଉ କିଛି ଦେଖୁନି ସମୟ ହଉନି ମୋତେ।
ହୁଁ।
ଆଗରୁ ସମୟ ହେଇଥିଲା ଏବେ ଯାହା ହଉନି କିଛି ଆଉ।
ଓହୋ।
ହଁ।
ଆଉ। ଆଉ ଦେହ ସବୁ ଭଲ ଅଛି?
ହଁ ହଁ ଭଲ ଅଛି।
ହୁଁ ହୁଁ।
ଆଉ ଆଉ ତମେ କଣ ଖାଇଛ?
ମୁଁ ତ ମୁଁ କିଛି ଖାଇନି ସନ୍ଧ୍ୟାବେଳେ ଯାହା ଦିପହରେ ହିଁ ଖାଇଥିଲି।
ଓହୋ ଆଉ ରାତିରେ କଣ ଖାଇବ।
ରାତିରେ ରୁଟି ପଟେ ଆଉ ତର କାରୀ କଁ ହେଇଥିବ ତ ମୁଁ ଜାଣିନି।
ଓହୋ ତମର ରାତିରେ ଡେଲି ରୁଟିି ବୋଧେ।
ହୁଁ।
ହୁଁ ଭଲ ଆଉ।
ହଁ।
ଆମର ହୁଏ ଯେ ରୁଟି ଓ ଆସିବାବେଳୁକୁ ସମୟ କୋଉ ଦିନ ହଉନି ତ ଭାତ ହିଁ ହେଇଯାଉଛି ଆଉ।
ହୁଁ।
ଭାତ କଣ ଦିନବେଳେ ହେଇଗଲେ ଏକା ସାଙ୍ଗେରେ।
ସେୟା ହଉଛି। ଆଉ ଆଉ ଇଣ୍ଟର୍ନସିପ୍ ସରିଗଲା ନା କଣ।
ହଁ ଇଣ୍ଟର୍ନସିପ୍ ଆଜି ସଇଲା ଫାଇନାଲି। କାଲିଠୁ ଫୁଣି ସେଇ କଲେଜ୍।
ଆରେ ବାପରେ ମୁଁ ସରିଛି ଗୋଟେ ଦିନ ଫୁଣି କାଲିଠୁ କଲେଜ୍।
ହୁଁ।
ଓହୋ ଆଉ ତମେ କଁ ରେଗୁଲାର ଯାଅ କଲେଜ୍।
ରେଗୁଲାର ହଁ ରେଗୁଲାର ଯାଏ। ଯୋଉ ଯାଏଁ ମୋର ସେଭେଣ୍ଟି ଫାଇଭ୍ ଏଭବ୍ ହେଇନି ସେଇ ଯାଏଁ ରେଗୁଲାର ତାପରୁ ଛୁଟି କି ମୋ ମନ ହେଲେ ଯାଉଛି ନହେଲେ ନାହିଁ।
ଓହୋ ତମକୁ କଁ ଜଣଉଛନ୍ତି କି ସେଭେଣ୍ଟି ଫାଇଭ ମାନେ କେ
ହଁ ହଁ ଆମର ଯୋଉ ଉଁ ଚୁ କଁ କହିଲ ପିଡିଏଫ୍ ଦ୍ୱାରା ଅଁ ଗୋଟେ ଆଟିନାନ୍ସ ସିଟ ମନ୍ ଥଲି ମନ୍ଥଲି ପଠାଯାଏ ସେଇଥିରେ ହିଁ ଆମେ ଜାଣିଦଉ କାଉଣ୍ଟୁ କରିଦଉ କୋଉ ମନ୍ଥରେ କେମତି ରହିଲା ତ ତା ଜାଣି ହେଇଯାଏ ଆଉ।
ଓହୋ। ତ ଆମର ଆଟେନାନ୍ସ ସେମତି କିଛି ପଠଉନାହାନ୍ତି ତ ଆମେ ଜାଣିପାରୁନୁ ତ ଯିବାକୁ ପଡୁଛି ସବୁବେଳେ।
ଓହୋ। ନାଇଁ ଏଇ ଯୋଉ ମୁଁ ଯୋଉ କଲେଜରେ ପଢୁଛି ତାଧେରେ ସବୁତକ ଷ୍ଟ୍ରିଟଲି ଟାଇପ୍ସ୍ ମାନେ ସବୁ ତ କ ରୁଲୁ ଅନୁଯାୟୀ। ମନ୍ଥଲି ମନ୍ଥଲି ଆଟନାନ୍ସ ଛଡା ହଉଚି ନହେଲେ ଆମର ମନ୍ଥଲି କିଏ ଆବସେଣ୍ଟ ଥିଲେ ବି ତାଙ୍କ୍ କର ବି ଲିଷ୍ଟି ଭାରିଯାଉଛି। ଡାଇରେଟ୍ ଯାହା କରୁଛନ୍ତି ପ୍ୟାରେଣ୍ଟସକୁ।
ଆରେ ବାପ୍
ହୁଁ। ହଁ ସେଇ
ଆମଲ ଯା ହଉ ଆମଲ ଯା ହଉ ସେତିକି ଯାଉନି।
ଓହୋ।
ଆମର ଯାଉନି ବୋଲି ତ ଆମେ କେତେବେଳେ ବନ୍ଦ ବାନ୍ଦ କରିଦଉଚୁ। କେଇ ଜାଣି ପାରୁନାହାନ୍ତି। ଆଉ କେତେବେଳେ ଗଲେଣି କଲେଜ?
ମାନେ ତମ କଲେଜରେ କିଏ ସବୁ ଲେକ୍ଚର ରହୁଚନ୍ତି ନା, ଏମିତି କିଛି ନାହିଁ ମିକ୍ସ ରହୁଚନ୍ତି।
ନାଇଁ ଲେକ୍ଚର ରହୁଚନ୍ତି ନା, ମିକ୍ସ ମାନେ କଣ?
ମିକ୍ସ ମାନେ ଦିଟା ଆକ, ମେନ୍ ଓମେନ୍।
ଓ ହୋ ହଁ ହଁ, ମେନ୍ ଓମେନ୍।
ମିକିସ୍ ବାଲା ଟିଚର୍ ରହୁଚନ୍ତି ତ?
ହଁ ହଁ।
ହୁଁ। ତମକୁ କୋଉ ସବଜେକ୍ଟ ଭଲ ଲାଗେ ଅଧିକ?
ମତେ ସ୍କୁଲ ଟାଇମ୍ ଯେତେବେଳୁ ମ୍ୟାଥମେଟିକ୍ସ୍।
ଓହୋ।
ମାଥ୍ ମୁଁ ମାନେ ପୁରା ଫେବରାଇଟ୍ ଥିଲା। ମ୍ୟାଥ଼ ମୋର ପୁରା ଫେବରେଟ୍ ଥିଲା।
ମୋ ଟ୍ୟୁସନ ଟିଚର୍ ନହଲେ ହେଇଯାଅ, ହୁଁ ହୁଁ।
ହୁଁ।
ନାଇଁ ମୋର ସେତେ ମ୍ୟାଥ୍ ହଉନି। ବହୁତ ଯୋଉ କହନ୍ତିନି ଘୁଷୁଡି ଘୁଷୁଡି ଚାଲିବା ସେଇ ଟାଇପ୍ ର ମୋର ପରିସ୍ଥିତି ମାଥ୍ ରେ।
ହଁ, ମୁଁ ବି ମୁଁ ଯେତେବେଳେ ସାଙ୍ଗମାନଙ୍କ ଶୁଣେ ଯେ, ସେ କୁହେ ଏମିତି କଣ ଭଲ ଲାଗେ? ନାଇଁ ମାନେ ମ୍ୟାଥ୍ ଶୁଣିଚନ୍ତି ସେମାନେ। ଏବେ କଲେଜ ସାଙ୍ଗ ମ୍ୟାଥ୍ କାହାକୁ ଭଲ ଲାଗେ ସ୍କୁଲ ଟାଇମ଼ ରେ, ମୁଁ କହିବି ମତେ। ଆମର ଥିଲା, ମାନେ ସେକଣ୍ଡ ସେମିଷ୍ଟରରେ ନାଇଁ, ଫାଷ୍ଟ ସେମିଷ୍ଟର ରେ ମ୍ୟାଥ ସବଜେକ୍ଟ ଟା ଥିଲା, ଆଉ ତାପରେ ଆଉ ନାହିଁ ମ୍ୟାଥ୍, ଆଜ୍ଞା ବାବା। ହଁ ଟିକେ ଦେଖୁଚି, ତ ମ୍ୟାଥ୍ ଟିକେ ମୋର ଫେବରାଇଟ୍ ସବଜେକଟ୍ ଥିଲା, କାହିଁକି ମୁଁ ତ ଏଇ, ଏଇଯଉ ସେ ଫାଷ୍ଟ ସେମିଷ୍ଟାର ବି ଥିଲା, ମତେ ବଢିଆ ଲାଗୁଥିଲା।
ଓହୋ। ହୁଁ, ଆଉ ସବୁ କଣ ପ୍ଲାନ? ଟ୍ରିପ୍ ର କିଛି ପ୍ଲାନ୍ କରିନ?
ନାଁ କରିନୁ, ତମେ ଟିକେ କଥା ହଉ ତ ମାନେ ଟିକେ ଟିକେ ଖାଲି ଶୁଣି ଆ ସେ ମାନେ ଗପୁ
ହଁ ହଁ।
ହଉ।
ଆଉ ସବୁ କଣ? ହୁଁ ଉଁ ଆଉ ଖାଇବା ପିଇବା ସବୁ କଣ ସରିଲାଣି କି ନାଇଁ? ଆଉ ଆମର ତ ଦଶହରା ପ୍ଲାନ ଅଛି ଛି, ଦେଖାଯାଉ ଆଗକୁ କଣ ହଉଚି ଆଉ?
ଓ ହୋ ଆଛା।
ହାଲୋ।
ହଁ ଅଁ ମୋ କଣ
ହୁଁ ହୁଁ। ତମର କିଛି ପ୍ଲାନ୍ ଆଉ କରିନ?
ହଁ ହୁଁ।
ହଁ ଆଉ କାଲି କଣ ଖାଇକି ଯିବ ସକାଳୁ ନା ଟିଫିନ୍ ନେଇକି ଯିବ?
ନା ନା କାଲି ଟିଫିନ୍ ନବାର ପ୍ଲାନ୍ ନାଇଁ ସାଙ୍ଗ ସବୁ ଆମେ କଥା ହେଇଛୁ। କାଲି ଟିକେ ବାହାରେ ଖାଇବୁ କାଲି ବ ଫାଷ୍ ଦିନ କଲେଜରେ କଣ ହବ ହାଲ୍ଚାଲ୍ ତ ଜଣା ଭି ନହିଁ।
ହ
ଆମର ଏ ପର୍ଯ୍ୟନ୍ତ ସିଲାବସ ତ ବାହାରିନି ତ ସେଥିପାଇଁ କାଲି ଦିନଟା ଟିଫ୍ ଫିନ୍ ନେବିନି ନହଲେ ମୁଁ ଟିଫିନ୍ ନିଏ।
ଓହୋ
ଏତେ ଟାଇମ୍ ବାର ଦିନିଷ ଖାଇଲା ଏଳୁ ମୋ ଦେହରେ ତ ଯାଉନି ସେଥିପାଇଁ କଣ କରିୟା।
ହୁଁ ହଉଁ ହଉଁ ବାହାହାର ଦିନିଷ ହଁ ମାନେ ବେଶୀ ବାହାର ଦିନିଷ ଖାଇବା ବି ଭଲ ନୁଅ ଯିବନି ବି। ମୁଁ ବି ସେମିତି ବେଶୀ ବାହାର ଜିନିଷ ଖାଇଲେ ତାପରେ ତମର ବାହାର ଜିନିଷ ଖାଇଲେ ଫ୍ୟାଟ ଲାଗେ ନା ନାଇଁ ଦେହରେ?
ହଁ କୁଅନି। ଏଁ ମୁଁ ଥିଲି କେତେ ଫିପ୍ଟି ଫାଇପ୍ ଏବେ ହେଲିଣି ସିକ୍ଟି ଫାଇପ୍। ମୋ ଫ୍ୟାଟ୍ ବହୁତୁ ଲାଗିଯେସ୍ ସାଙ୍ଗେ ସାଙ୍ଗେ। ଏବେ ପତଳା ହେଇଥିବି ନାଁ ତଉ ଦଶ ଦିନି ବି ଲାଗିବନି ତ ଫ୍ୟାଟ ଲାଗିଯିବ।
ଙହ।
ହଉ ଆମେ ପରେ କଥା ହବା ଆଉ?
ହଉ ଠିକ୍ ଅଛି।
ହୁଁ।